ଚଦି।
ଏ ବସିଚି।
ଓ ହୋ।
ଆଉ। ଏଇ ବସିକି ମୋବାଇଲ ଦେଖୁଥିଲି ବସିକି।
ଆଉ ଖାଇବା ପି ଜଳ ଖିଆ ଖାଇସାରିଲଣି।
ହଁ ଏ ମି ଏ ଜଳଖିଆ ମିକ୍ସଚର ଦିଟା ଖାଇଥିଲି।
ଏଇଠି ବସିଛି ବର୍ଷା ତ ହଉଚି ଫିରି ଫିରିିକି।
ଆଉ କରିବି କ।
ହୁଁ।
ହ୍ୟାଲୋ।
ହ
ଆଉ।
ଆଉ।
ଆଉ ଫର୍ମ ଆସିଲେ ପଢା ପଢି କରିବ ନା ମାନେ ଯୋଉ କଲେଜ ରୁ ଆସିବ?
ହଁ କଲେଜ ରୁ ଆଗେ ଆସୁ ଆସାଇଲା ପରେ ଫର୍ମ ନେଇକି ଫିଲ୍ଅପ କରିସାରିଲା ପରେ ମାନେ ଇଏ ହବ ତାପରେ ବହି କିଣିବି ଯାହା ଆ ସ୍ନେବି ତା ପାଇଁ ଯା ଆ ବହି ପତ୍ର ଦରକାର ତା ସବୁ କିଣିବି।
ହୁଁ ଯୋଉଁ ଯଦି ନ ଆସିଲା ଫର୍ମ?
ଫର୍ମ ଆସିବ ଆସିବନି ତା ଡେଟ୍ ଅଛି ପ୍ରପର ଡେଟ ସେଇ ଡେଟରେ ସବୁ ଫର୍ମ ଆସେ। ମାନେ କୋଉ କୋଉ କଲେଜରୁୁ ଆସିବ ସବୁ ସେଇଥିରେ ଆସେ।
ଅଁ ହ।
ହୁଁ ଆଉ ଯୋଉମାନେ ସୁ ବଣ୍ଟି ହଉ କିି ସେ ଅ ଆ ସୁଇତା କି ଅବସା ସେମାନେ ସବୁ ପ୍ରାଇଭେଟ ରେ କରୁଛନ୍ତି ପଇସା ଦେଇକି ପଢିବେ। ତାଙ୍କର କିଛି ଫର୍ମ ଦରକାର ନାହିଁ ତାଙ୍କର ସେମିତି ଆଡମିସନ ହବ। ଯୋଉମାନେ ଗମେଣ୍ଟ କଲେଜ ରେ ଆଡମିସନ କରିଛନ୍ତି ତାଙ୍କ ପାଇଁ ଫର୍ମ ଦରକାର।
ଅ ହ।
ହୁଁ।
ଆ- ଆଉ ଟିଉସନ୍ କରୁଚନା ଛୁଆଙ୍କୁ?
ଛୁଆ ହଁ ଆସୁଚନ୍ତି। ହଁ ସିଏ ଆସିଥିଲା ଆଜି ସିଏ ଆସିଥିଲା ପଢିକି ଗଲା।
ହଁ। ଆଉ ମୁଁ- ହାଲୋ।
ହୁଁ।
ଆଉ କଣ ଖବ୍ ।
ଏଇ ବସିଚୁ ଘର ଲୋକମାନେ ସବୁ କାମ କରୁଚନ୍ତି।
ହଁ ସମିତିଙ୍କ ଦେହ ଭଲ ଅଛି ନା? ହାଲୋ।
ହଁ। ସମସ୍ତଙ୍କ ଦେହ ଭଲ ଅଛି ମୋ ଦେହଟା ଟିକେ ଖରାପ୍ ଆଉ।
କମିନେଇ ଜର? ହାଲୋ।
ହୁଁ।
ଜର କମିଚି ନା?
ହଁ ଜର ସେମିତି କମିଚି।
ଆଉ କଣ କୁହ?
ଆଉ କଣ କରିବି ଆଉ ଏମିତି ବସିଚୁ।
ଆଉ ରୋଷେଇ ବାସ ଶିକିଚ ନା?
ରୋଷେଇବାସ?
ହୁଁ।
ହଁ ମମି କରୁଚନ୍ତି ଆଉ କଣ।
ହୁଁ ଆଉ ତମେ?
ଆଉ କଣ ଆଉ ସେ ତାର ଏଇ ରୋଷେଇ କରୁଚନ୍ତି ଆଜି କଣ ହବ କହିବି କି? ଆଜି ହବ ଏଇଖୁଣା ହବ ରୁଟି ଆଉ ଆଉ ଯଉ ପୋଟଳ ତରକାରୀ ବୋଧେ। ଏମିତି ହବ ଆଉ।
ହୁଁ।
ଆଉ ଆମର ଆଜି କଣ ରୋଷେଇ?
ଆମର ଆଜି ରୁଟି ଆଉ ରୁଟି ହବ ଆଉ
ହୁଁ।
ରୁଟି ହବ ଆଉ ଘୁଗୁନି ତରକାରୀ ବୋଧେ ହବ ଆଉ। କ୍ଷୀର ଅଛି ଆଉ ଆମେ ସେଇଆକୁ ଖାଇବୁ ରାତିରେ ଆଉ।
ଓ ହୋ।
ଆଉ। ତ- ତମର ସବୁ କଁ ଆଇଟମ ସବୁ ହଉଚି?
ଆମର ତ ଏଇ ରୁଟି ଆଉ ପୋଟଳ ତରକାରୀ ହବ ଆଉ ଏବେ ସବୁ ରୋଷେଇ ବାସ କରୁଚନ୍ତି।
ହୁଁ। ଆଉ- ଆଉ ଚୁଇନା ପଢୁଚି ନା?
ହଁ ଚୁନ ପାଠ ପଢୁଚି।
ଆଉ ପୁଷି ଦେଇ ଫୋନ୍ କରିଥିଲା?
ହଁ ସିଏ ଫୋନ୍ କରିଥିଲା କିନ୍ତୁ କଥା ହେଇନୁ।
ଉଁ ହୁଁ, ଆଉ ଲିଜା ଦିଦି?
ହଁ କାଲି ଯାହା କଥା ହେଇ ଯୋଉ, ଲିଜା ଦିଦି ହେଇ କଲ୍ କରିଥିଲେ ମୁଁ ତୋ ସହିତ କଥା ହଉଛି। ହୁଁ କା ଲିଜା ଦେଇ ସହିତ କଥା ହେଇ ଆଜି ଆଉ ହେଇନି।
ହଁ। ଆଉ ହ୍ୟାଲୋ?
ହୁଁ।
ଆଉ ବେଶୀ ପାଣି ଫାଣି ହାତ ହବନି ହେଲା, ବେଶୀ ଗାଧୁଆ ପାଧୁଆ କରିବନି। ନହେଲେ ଜରଟା ମାନେ ଜମା ଛାଡ଼ିବନି। ହ୍ୟାଲୋ, ହୁଁ। ଆଉ ଏଇନା ମଶା ଧୂପ ଲଗେଇକି ଶୋଇବୁ, ମଶା ତ ମଶାରିରେ ଶୋଇବନି।
କି ମୋ ନାକ ଟିକେ ଚୁଣ୍ଟି ଅଛି, ସେଇପାଇଁ ମୁ ଟିକେ କ୍ଲିୟର କଥା କହିପାରୁନି ଆଉ।
ଓହଁ, ପୁରା ପ୍ରବଳ ଥଣ୍ଡା ହେଇଯାଇଛି ଆଁ?
ହୁଁ।
ଏ ନା ନା ଗରମ ପାଣି ପିଇବ।
ପିଉଛନ୍ତି।
ସେ ଯାଇଛନ୍ତି ତାରିଣୀ ପାଖରେ ବସିଛନ୍ତି, ଆଉ ଦିଲୁ ବାବା ଯାଇଚି ଏଇ ଯୋଉଁ ପ୍ରକାଶ ଦୋକାନକୁ, ଏବେ ଟାଉନୁରୁ ଆସିଲା ତ। ଆସିକି ଯାଇଛି ଟିକେ ବୁଲିବାକୁ, ତା ଗୋଡ଼ବି ପଡିଥିଲା କୁ କୁ ଯାଉଥୁଲା ବିଲକୁ ସାର ନେଇକି କୁକୁର ଗୋଡ଼େଇଲା। ପଡ଼ିଗଲା ଗାଡ଼ି ମିଶାକି ପଡ଼ିଗଲା ତା ଗୋଡ଼ ପୁରା ଗାଡ ହେଇଯାଇଛି। ଆଉ ସିଏ ତ ବିଲରେ କିଛି ପରିବା ତୋଳା ତୋଳି କରିପାରୁନେଇ, ତା ବି ଠିଆ ହଉ
ହୁଁ।
ସେ ଯାଇଁକି କଡ଼ରେ ଠିଆହେଇକି ତୋଳିକି ଦେଲେ ଆଣିକି ଢାଳୁଛି। ପରିବା।
ଅଁ, ହଁ ସେ ବିଲରେ କିଛି କାମ କରିପାରୁନେଇ ଗୋଡଟା ଶୁଖୁନେହିଁ। ସବୁଆଡେ ବୁଲାବୁଲି କରୁଛି ଏଇନା ଗାଡି ଧରିକି, ସେଇ ସୁଖନ୍ତା ଯାଇ ଟିକେ ଫାଟି ଯାଉଛି।
ଗୋଡଟାକୁ ଟିକେ ରେଷ୍ଟ ଦେଲେ ମାନେ ଟିକେ ଅଳ୍ପ କାମ କଲେ ବେଶୀ ପାଣି ଫାଣି ନହେଲେ ସେ ଶୀଘ୍ର ଶୁଖିଯାଆନ୍ତା।
ଆଉ ବିଲବାଡ଼ି କାମ ଯାହାବି ହେଲେ ହବ ପାଣି ଫାଣି। ସେ ଶୁକୁନେଇ ସହଜରେ ଔଷଧ ଆଣିକି ଖାଉଛି, ଇଞ୍ଜେକ୍ସନ ଦଉଛି, ତାପରେ ଏଇଠି ସବୁଦିନ ଏଇନେ ତିନି ଚାରି ଦିନ ହେଲା ଖାଲି ଟାଉନ ଦୌଡୁଛି କୁଆଖିଆ ଟାଉନ। ଆଉ ସେ ଗୋଡ଼ ରେଷ୍ଟ ନାଇଁ ନା? ଶୁଖୁନାଇଁ। ଆଉ ଗୋଟେ କଥା ଶୁ, ଖୁସି ଯାଉଥିଲା ପଢିବାକୁ ଯାବେରା ଆଉ ସେ ଯାଉନେଇ ଗାଁ ସ୍କୁଲରେ ନାଁ ଲେଖିଲା। ଆଉ ଏଇଠି ପଢୁଛି ଚୁଗୁଲର ତାର ସାଙ୍ଗ ହେଇକି ଯାଉଛନ୍ତି।
ଚାଲ ଚାଲଲିକା ସାଇକେଲ ଗୋଟେ ଅଛି ତଅ ସାଇକେଲଟା ମୁଁ କହିଲି ନେଇଯାଅ ପମ୍ପ୍ ଦେଇ ଆଣିବ।
ସେଇ ମୋ ସାଇକେଲ ଟା ନେଇକି ଯାଉନାହାନ୍ତି।
ମୁଁ ନେଇ ଗଲି ମାରି ଆଣିବ ଆଉ ନେଉନାହାନ୍ତି। ନଉନାହାନ୍ତି ଚା ସବୁ ଛୁଆ ସାଇକେଲ ଚଢିକି ଯାଉଛନ୍ତି ଏ ଦି ଭଉଣୀ ଆମର ଚାଲ ଚାଲଲିକା ଯାଉଛନ୍ତି। ଏ ଗୁଗୁଲି ଦେଇବା ନୂଆ ସାଇକେଲ ଦବ। କଲା ଆମେ ଆଉ ସେ ଦଦରା ଟାକୁ ଚଢିବୁନୁ।
ଏ ସେ ପକେଇ ଦେଇଛନ୍ତି ସେ କଣ କ ଦିଟା ଅଙ୍ଗ ସାଇକେଲ କୁ ଛୋଟ ସାଇକେଲ ଟାକୁ ବଡ ସାଇକେଲ ଟାକୁ ଗୁଗୁଲ ଦେଇ ଜନ୍ମଦିନରେ ନୂଆ ସାଇକେଲ ଦବ। ହଁ ଯିବେ ଏ ପର୍ଯ୍ୟନ୍ତ ଚାଲ ଚଲିକା ଦି ଟା ଯାଙ୍କ ଯାଉଛନ୍ତି। ଏ ଆଇଥିଲା ଟ୍ୟୁସନ ପଳେଇଲା।
ହଉ।
ଏଇ ସାଇବା ପାଖରେ ଟିଉସନ ହଉଛି।
ହୁଁ!
ଆଉ ସେଏ ତ ଭଲ ପଢୁଛି ତା ମାମା ସବୁବେଳେ ବସି ସେଇ କି ତାକୁ ପଢ଼ାଉଛି ଆ ଭଲ ପଢ଼ୁଛି। ଏଇଆ ଚୁବୁଲିର ତାର ପଡୁନି ସବୁବେଳେ ଦି ଜଣାଙ୍କର ମାଡ ଗୋଲ ଲାଗି ଯାଉଚନ୍ତି ଆଉ। ଆଉ। ଘରେ ବି ଅଟା ନଥିଲା ଏବେ ଦୋକାନରୁ ଆଣିକି ଦେଲୁ ରୁଟି କରିବା ପାଇଁ।
ହଁ ସେ ରୁଟି କରିବ‌। ତାପରେ ଦେଖିଆ କ୍ଷୀର ଫିର ଅଛି ଖାଇବୁ।
ଆଉ ମାଇଁ ଫୋନ କରିଥିଲା କଥା ହେଇଥିଲି।
ଓହୋ ମତେ କାହିଁ ଫୋନ କରିନାହାନ୍ତି?
ଓହୋ ମତେ କହିଲା ଦେଇ ଦେହ ପା ଭଲ ଅଛି ନା ମୁଁ କହିଲି ହଁ। ଆଉ କହିଲା ତମ ଭାଇକି ଏମିତି ହେଇଛି ତମେ ଆସୁନା ଟିକେ ବୁଲିକି ଯିବ ମୁଁ କହିଲି ମାଇଁ ଦିହ ଭଲ ଅଛି ମାମୁଁ ପଡ଼ିକି ଯୋଉ ବିଲେଇଟା ଗୋଡ଼ ଖସିଗଲା ଆ ରୋଡ଼ ଉପରେ ପଇଲି। ଏ ଖଣ୍ଡିଆ ଖାବରା ହେଇଯାଇଚନ୍ତି। ତାଙ୍କର ସହଜରେ ଡାଇବେଟିସ୍ ଅଛି। ଆଉ ସେ ଶୁଖୁନି ଘା ଗୁରା ଶୀଘ୍ର। ଆଉ ସିନା ଘା ଗୁରା ଶୁଖିଲେ ଇଏ ହବ ଆଉ ଶୁଖୁନି। ଆଉ କଣ ହଉଛି? ଦିଦି ସେଇ ଏକାଥରେ ଜିମି ବାପା ଙ୍କ ବର୍ଷିକିୟା କୁ ମୋ ମାଙ୍କର ବାର୍ଷିକୀୟା ଗଲା ମୋ ବାପାଙ୍କର ଡେଥ ହେଲା। ମୋ ବାପା କହିବେ ତାଙ୍କ ବର୍ଷିକିୟା ଏବେ କୋଡିଏ ତାରିଖରେ ତାଙ୍କ ବର୍ଷି କିଏ ଗଲେ ଯାଇଁକି ବର୍ଷିକିିବାକୁ ଯିବୁ ରହିବୁ ହେଇ ଚାରି ଆଠ ଦିନ ପୋ ଭାବୁଛି ତ। ରହିକି ପଳେଇ ଆସିବୁ ଆଉ।
ହଁ।
ଆଉଁ ପରିବା ପତ୍ର ଦିଟେ ରାକେଶ ଆସିଥିଲା ସେ ମ୍ ମାମୁ ପୁଅ ମୁଁ ତାଙ୍କୁ ଫୋନ କରିଥିଲି ମୁଁ କହିଲି ଆସ ପରିବାପତ ଦୁଇଟା ନେଇଯିବୁ ପିଜୁଳି ପାଚଛି ଗଛରେ ଦିଟା ତୋଳିକି ଦେମି ତୋଳିକି ଆଣିକି ରଖିଥିଲି ବି ଆଉ ଆଉ ଆସିଲାନି ପଳିଲା ସେ ପିଜୁଳି ଥିଲା ମୋ ସ୍କୁଲ ବାପା ଘରକୁ ଦେଇ ଦେଲେ ଆଉ ପରିବା ବାପାଙ୍କୁ କହିଥିଲି ଆଣିନଥିଲେ। ଆଉ ଏମିତିଆ କଥା ଆଉ କଣ କରିବ।
ହଁ।
ଆଉ? ଆଉ କଣ କୁହ?
ଆଉ କଣ କହିବି ଏମିତି ବସିଚି ଆଉ।
ନା ତମର ବାଦାମକୁ ସମତେ ଭଲ ପାଆନ୍ତି ନାଇଁ? ହ୍ୟାଲୋ।
ହ୍ୟାଲୋ।
ହଁ ବାଦାମକୁ ସମତେ ଭଲ ପାଆନ୍ତି।
ପାଦମ୍
ହଁ।
ହୁଁ।
ନାଇ ସେ ଅମଳ ଭଳିଆ ଏଥର ମ ମୁଣି ଅମଳ ଯେତେବେଳେ ହବ ଏଇ ଆସିଲା ଠୁ ତୁ ଘରକୁ ଆସିଲା ଠୁ ତାପରେ ଏଇ ଯୋଉ ଏଇ ବୁଣି ସିଲେଇ କରିଦେଲୁ ଏ ପକେଇଦେଲୁ ନେଇଗଲ।
ଆଉ ଏମିତି ଦିଟା ରଖିକି ସେମିତି କିଛି ଅଳ୍ପ ଅଳ୍ପ ଦବୁ ଆଉ। ଆଜିିକ ପାଞ୍ଚ ସାତଥର ହେଲାଣି ସମିତି କି ଫିର୍ ଦବୁ କି ନାହିଁ? ଆ ମୋ ମ ନ ବାହାରକୁ ଦିଆହଲା ତମ ଘରକୁ ଦିଆ ହେଲା ଜାନୁ ତା ବାପ ଘରକୁ ଦିଆହେବ ତାପରେ ଆମ ଘରକୁ ଦିଟା ଦିଆହବ। ଆଉ ତା ଧରମ ଭିଣେଇକି ଦିଟା ଦେଲା ଆଉ ଆମର ଦିଟା ରଖିବୁ ଭାଜି ଖାଇବା ପାଇଁ। ଆଉ ଆ ସକାଳେ କଣ ଖାଇଥିଲୁ?
ସକାଳେ?
ହଁ ଥଣ୍ଡା ତ କଣ ଖାଉଛୁ?